କରୁଛ
ଶୋଇବାକୁ ଗଲେଣି ବୋଧେ?
ହଁ ଆପଣ କଣ କରୁଛନ୍ତି?
ମୋର ରୋଷେଇ ଚାଲିଛି।
ଏତେ ଡେରି।
ହଁ। କଣ କରିବା ଆଉ ପଢିକି ସରିଲା ବେଳକୁ ଲେଟ୍ ହେଇଯାଉଛି ଆଉ। ପଢା ଛୁଆ ମାନଙ୍କର ଏଇଟା ଗୋଟେ ଦୁଃଖ। ରୁଟି ଆଉ ସନ୍ତୁଳା ଆଉ କିଛି ଟେନସ ନାହିଁ। ଘରେ ଘରେ ସିନା ମା ଥାଏ ଯେ ବନେଇ ଦିଏ କିନ୍ତୁ ଏଠି ତ ଏକୁଟିଆ। ବନେଇବାକୁ ତ ପଡିବ।
ହଁ।
ନହେଲେ ଓପାସ ଶୋଇବାକୁ ପଡିବ।
ହଁ ଆଉ ଖାଇବା ପିଇବା କେତେବେଳେ ସରିଲେ ଶୋଉଛନ୍ତି କେତେବେଳେ?
ନାଇଁ ଖାଇସାରିଲେ ହିଁ ଶୋଇ ପଡୁଛି। ଆଉ ସକାଳୁ ପୁଣି ଜଲ୍ଦି ଉଠିବାକୁ ପଡୁଛି ନା ମତେ। ଜଲଦି ଉଠିଲେ ଯଦି ଜଲଦି ନ ଉ ଯି ତାହେଲେ ସବୁ ଜିନିଷ ଲେଟ୍ ହେଇକି ଚାଲିବ। ପଢା ବି ଲେଟ। କ୍ଲାସ ବି ଗୁଡାକ ଲେଟ୍ ହେଇଯିବ। ତ ସେଥିପାଇଁ କହିବାକୁ ପଡୁଛି ମାନେ
ଆପ ଆପଣଙ୍କର କ୍ଲାସ ଟା କେତେବେଳେ ଯାଉଛନ୍ତି?
କ୍ଲାସ ମୁଁ ଯାଉନି ସବୁ ଅନଲାଇନ ରେ ଫୋନରେ
ଓହୋ।
ବାକି ରହୁଛି ଟାଇମ୍ ରହୁଛି। ହଁ ହଁ ଟାଇମ୍ ରହୁଛି। ଟାଇମ ରହୁଛି ସକାଳୁ। ସକାଳୁ ଛଅଟା ବେଳୁ ତ ବସ୍ ଯାଉଛି କ୍ଲାସରେ। ଆଉ ତାପରେ ହୁଁ ହୁଁ।
ହଁ ଆଉ ଆପଣ ରୋଷେଇ କରିଛନ୍ତି ନା ରୁମ୍ ରେ କିଏ ଅଛନ୍ତି ଆହୁରି ପିଲା?
ନା ନା ମୁଁ ଏକୁଟିଆ। ନା ନା ମୁଁ ଏକୁଟିଆ ହିଁ।
ଓହୋ।
ଏକୁଟିଆ ରହୁଛି, ଏକୁଟିିଆ ରୋଷେଇ କରୁଛି, ଏକୁଟିଆ ହିଁ ଖାଉ ମୁଁ ଘରକୁ ଫୋନ୍ କରେ ଫୋନ କରିକି ମା ସହିତ କଥା ହେଇ ହେଇ ଖାଇ ଦିଏ ଆଉ।
ହଁ ହଁ।
ଆଜିକାଲି ତ ସବୁ ଜିନିଷ ଏତକି ହେଇଗଲାଣି ଏତିକି ଆଗୁଆ ହେଇଗଲାଣି କି ହୁଁ ରହିଲେ ବି ଲାଗୁନ ଦୂରରେ ଅଛ
ହଁ ହଁ ଘର ଲୋକଙ୍କୁ ଛାଡିକି ରହିବାକୁ ପଡିବ ନା ନ ପଇଲେ ଆଉ ରେ ଏମି
ସବୁ ଜିନିଷରେ ସୁ ଖ ଯଦି ଗୋଟେ ଜିନିଷ ସୁଖ ଖୋଜିବ ତାହେଲେ ସବୁ ଆଗୁକୁ ସ ଫଳତା ବି ତ ମିଳିବା କଷ୍ଟ ନା ହ ନା ନାଇଁ। କୌଣସି ଜିନିଷ ଖୋଜିଆ ପୁରୁ ରୁ ମାନେ ଦେଖିବାକୁ ପଡିବ କୋଉ ଗୋଟେ ଜିନିଷ ଛାଡିଲେ ଯାଇକି କୋଉ ଗୋଟ ଜିନିଷ ମିଳିବ।
ହଁ ହଁ ହଁ।
ହୁଁ। ଆଉ କଣ
ଆଉ ଭୁବନେଶ୍ଵରେ ବୁଲାବୁଲି କୁ
ନା ଭୁବନେଶ୍ଵର କଣ ଅଛି ତିରୁ ବୁଲିବ ମୁଁ କହିଲି ତୁ କୁଆଡେ କୁଆଡେ ଯାଇଥିଲ ବୁଲାବୁଲି କରିବା ପାଇଁ।
ନା ନା ବୁଲାବୁଲି ମୋର ବି ଛୁଟି ଅଛି। ମୋର ଟିକେ ଗୋଡ ଭାଙ୍ଗି ଯାଇଚି ତ। ସେଇଥିପାଇଁ ଛୁଟି ଅଛି ହଁ। ଆଜ୍ଞା ଆଉ ଭୁବନେଶ୍ୱର ଆପଣ ଯାଉନାହାନ୍ତି ବୁଲିବା ପାଇଁ?
କଣ ଭୁବନେଶ୍ଵରରେ ଖାଲି ଯାହା କାମ ଯିବା କଥା ଆଉ ତ ହେମିତି କିଛି ନା ପଇସା ଥିଲେ ତ ମଲ୍ ଯିବ। ଆଉ ସେଠି ଯାଇକିରି କଣ ଲୋକଙ୍କୁ ଦେଖିବ ଦୋକାନ ଦେଖିବ ନା କଣ।
ନା ଦୋ ଦୋକାନ ଲୋକଙ୍କୁ ଟିକେ ଦେଖି ଦେଇ ପଳେଇ ଆସିବ କୋଉ ପ୍ରକାର ଲୋକ ସବୁ କେମିତି ଆସନ୍ତି ଆ
ତ ତା ତାଠୁ ଭଲ ନା ନିଜ ପାଇଁ ନିଜ ପାଇଁ ପଢିଦବ। ଗୋ ଟିକେ ଟାଇମ ଦେଇକି ହି ୟୁଟିଲାଇଜ କରିଦବ ସେଇ ଟାଇମ୍ ଟା। ତ କଥା ନା ନାହିଁ ଆଜିକା ଡେଟ ରେ ନିଜେ ନିଜେ ନିଜ ଟାଇମ ଟାକୁ ୟୁଟିଲାଇଜ କରି ଲାଭ ଅଛି ଯଦି ଯାଇକି ଖାଲି ବୁଲି କିବା ଆସି ପି ଉ କିଛି ମାନେ ତା ପାଇଁ ଲାଭ କିଛି ଅଛି। ହ ନା ନାଇଁ ଏଇଖୁଣି ମନେକର ଧର ତମେ ଫ୍ରି। ଟାଇମ ରେ କିଛି ଜିନିଷ କରିଦଉଚ ତମ ନିଜ ପାଇଁ କରୁଚ କିମ୍ବା କିଛି ମାନେ ଏକ୍ସଟ୍ରା ସିଲେଇ କରେଇ ନେଲା କି। କିଛି ବୁଣା ବୁଣି ହେଲା କିଛି ଜିନିଷ କରିଦେଲ ହେଟା ତମ ପାଇଁ ଲାଭ ହ ନା ନାଇଁ। ଆଉ କିଛି ଶିଖିଛ କିଛି ଏକ୍ସଟ୍ରା ଜିନିଷ।
ଏକ୍ସଟ୍ରା ଜିନିଷ ମୁଁ ଗୋଟେ ସିଲେଇ ବି ଶିଖି ପାରୁନି। ସିଲେଇ ଏସା ସିଲେଇ ବି ଶି
ଏବେ ତ ଅନଲାଇନ୍ ଅନଲାଇନ୍ ବି ସବୁ ହେଇଗଲାଣିି ଅନଲାଇନ୍ ବି କୋର୍ସ ମିଳୁଚି ସେ ଅବ୍ୟଶ ତମେ ସୁଭଦ୍ରା ପଇସା ପାଉଚ କି? ସୁଭଦ୍ରା ପଇସା ତମକୁ ଆସୁଛି ହେରି ଯଦି ସୁଭଦ୍ରା ପଇସା ପାଉଚ ଯଦି ତମ ଏଜ୍ ତିରିଶ ରୁ ପଇଁତିରିଶ ବର୍ଷ ଭିତରେ କି।
ହଁ ହଁ।
ହଁ ତାହେଲେ ତମେ ଗୋଟେ କରିପାରିବ ଗୋଟେ ଟ୍ରେନିଂ ନେଇପାରିବ ଏବେ କରିନାହାନ୍ତି ପ୍ରଭାତି ପରିଡା। ଆମର ଯୋଉ ଉପମୁଖ୍ୟମନ୍ତ୍ରୀ ସେ ତ ମାନେ ଦେଇଚନ୍ତି ଗୋଟେ ସ୍କିମ ଲଞ୍ଚ କରିଚନ୍ତି। ଉଁ ଯୋଉଥିରେ କି ତମେ ମାନେ କାମ କରିପାରିବ ଉଦଯୋଗୀ ହେଇପାରିବ। କାହିଁକିନା ପାଞ୍ଚ ବର୍ଷ ସିନା ସେ ପଇସା ଦେବେ ତାପରେ ତ ତମେ ନିଜକୁ ନିଜେ ଷ୍ଟାଣ୍ଡ ନବାକୁ ପଡିବ ନା। ଆଉ ସେ ତ ତାପରେ ପଇସା ଦେବେନି। ତ ସେଥିପାଇଁ ଲୋକମାନଙ୍କୁ ମାନେ ଡିଜିଟାଲ୍ କ୍ରିଏଟ୍ ହେଲା କି ଯୋଉ ଆମର କଣ କି ଏ ଆଇ ମ୍ୟାନେଜମେଣ୍ଟ ହେଲା କି ଟେଲରିଂ ହେଲା କି ଯୋଉ ଆମର ଆଉ କଣ କଣ ରହିଲା ସେ ଯୋଉ କମ୍ପ୍ୟୁଟର ଉପରେ ହେଲା ଏଇ ସବୁ ଜିନିଷ ସେ ଦେବେ, ମାନେ ମାନେ ଏଇ ସବୁ ଜିନିଷ ତମକୁ ଟ୍ରେନିଂ ଦେବେ, ତାପରେ ତମେ ହେଇଗୁଡାକୁ ୟୁଟିଲାଇଜ୍ କରିକି ତମେ କରିପାରିବ କାମ। ସେଟା ତ ସେ ଜିନିଷ ବି ଦେଇଛନ୍ତି। ଭଲ ନା ଏଇଟା ଜିନିଷ।
ହଁ ହଁ। ନିଜେ ଗୋଡ ରେ ନିଜେ ଛିଡା ହେଇଯିବା ଟା ଭଲ। ଆଉ ମୁଁ ଏଇ ଘର ସଂସାର ମାନେ ରହିଗଲେ ବି ତାପରେ ଆଉ ମୋର ବି କିଛି ଇଚ୍ଛା ହଉନି। ଯୋଉ ଟାଇମ୍ ରେ ଏଠି ପଢିବା କଥା କି ବାହାଘର ତ ମୋର ହେଇଗଲା, ଆଉ ତାପରେ ପିଲା ଛୁଆ ଇଏ ରେ ନେଲା ବେଳକୁ ଆଉ ମୋର ବି ଦେହ ଖରା ବି ପ୍ରାୟ ରହୁଚି। ଆଉ ମୋର କରିବାକୁ କିଛି ବି ଇଚ୍ଛା ହଉନି। ମାନେ କିଛି ତ ଇଚ୍ଛା ହଉନି। ଏମିତି ବି ବଜାରକୁ ବି ଯାଇଁକି କିଛି ଆଣିବାକୁ ବି ମୋର ଇଚ୍ଛା ହଉନି ଦିନେ ଦିନେ। ଏମିତି ଆଳୁ ଭର୍ ତା ମାନେ ଲଗେଇକି ବରଂ ଖାଇଦଉଚୁ ମୁଁ କିନ୍ତୁ ଆଣିବାକୁ ମୋର ଦିନେ ଦିନେ ଇ ଇଚ୍ଛା ହଉନି।
ଆ ସେମିତି କଲେ ହବ କି। ଗୋଟେ ଜିନିଷ ନ କଲେ ଯେମିତି ଆମେ କିଛି ନ କଲେ ଆମେ ବି କିଛି ଖାଇ ପାରିବାନି। ଉପାସ କଣ ରହିବା କି। ଆମେ ନିଜେ ସତ କଥା। ଆମେ ନିଜ ଉପାସେ ରହିଯିବା ପଛେ ଆମ ପିଲା ଛୁଆଙ୍କୁ କଣ ଉପାସ ରଖି ପାରିବା କି। ମାନେ ନର୍ମାଲେ। । ଗୋଟେ ଜଣେ କେବଳ ସର୍ଭିସ କରିଥିବ ଜଣେ ଚାକିରି କରିଥିବ କରୁନଥିବ, କିନା ଟିକେ ଯାହା ହେଲେ ବି ମାନେ ରୁହେ। ମୁଣ୍ଡରେ ତ ଟେନସନ ରୁହେ। କି ମାନେ ଆଜି ସିନା ଛୋ ଟ ଅଛି କିନ୍ତୁ କାଲିକୁ ତ ସେ ବଡ ହବ ନା। ତ ସେ କେମତି ପଞ୍ଚୁଆଲ୍ ମାନେ ସେ ଦିଦି ମନେକର ମେଡିକାଲ ଫେଡିକାଲ ପଢ଼ିଲା, ତ ତାହେଲେ ତାଙ୍କ ପାଇଁ ହ ହେଇଯିବନି ମାନେ ଗୋଟେ ସିଙ୍ଗଲ୍ ହ୍ୟାଣ୍ଡଲିଙ୍ଗ। ଏତେ ଲକ୍ଷ ଟଙ୍କା ଦେଲା ବେଳକୁ ଏବେ ଅବଶ୍ୟ କେ ଜି ଟୁ ପି ଜି କରିଦେଲା ଫ୍ରି। କିନ୍ତୁ ଏମତି ହବ ନା କି ତମେ ଯେତବେଳେ ଆ ମାନେ ଏବେ ଯଦି ଗମେଣ୍ଟ ସ୍କୁଲରେ ପଢେଇବା ତାହେଲେ କେଜି ଟୁ ପିଜି ଫ୍ରି। କିନ୍ତୁ ଯଦି ମନେଙ୍କର ଗମେଣ୍ଟରେ ନ ପଢେଇଲ ବାହାରେ ଯଦି ପଢେଇଲ ତମକୁ ତ ପଇସା ଦବାକୁ ପଡିବ ନା।
ହଁ ହଁ। ପ୍ରାଇଭେଟରେ ପଢେଇଲେ ପଇସା ଦବାକୁ ହିଁ ପଡିବ ନା।
ହଁ। ତ ଗୋଟେ ଯେତେବେଳେ ଆମେ ଇଂଲିଶ ମିଡିୟମ ସ୍କୁଲରେ ଦଉଛନ୍ତି ଛୁଆକୁ ତାହେଲେ ଆମେ ଛୁ ମାନେ ଯେତେବେଳେ ପ୍ରଥମ ଏଲ୍ କେ ଜି, ୟୁ କେ ଜି ରୁ ଆମେ ଦବା ଷ୍ଟାର୍ଟ କରୁଛନ୍ତି ପଇସା ପାଞ୍ଚ ହଜାର ଛଅ ହଜାର ବର୍ଷକୁ। ତ ଯେତିକି ସେ ଯେତିକି କ୍ଲାସ୍ ବଡ ହେଇ ହେଇ ଯିବ, ସେଇ ହିସାବରେ ପୁଣି ତାର ସେ ଯୋଉ ଯୋଉ ଅଟୋରେ କି ଯୋଉଥିରେ ଯିବ ଯୋଉ ଯୋଉ ଗାଡିରେ ଯିବ ସେ ଗାଡିର ପଇସା ଦିଅ। ମାନେ ତାର ହଉଚି ତାର ୟୁନିଫର୍ମ ପାଇଁ ପଇସା ଦିଅ। ତାର ଏକ୍ସଟ୍ରା କରିକୁଲାର କୋ କରିଲୁଲାର ଆ ଆକ୍ଟିଭିଟି ପାଇଁ ପଇସା ଦିଅ। ସବୁ ଜିନିଷ ପାଇଁ ମାନେ ପଇସା ଲାଗିବ।
ତେ ସେତେ ଖର୍ଚ୍ଚ ଯେତେ ପଢି଼ବ ଫେର୍ ସେ ପଢି଼ବ ନା ବଡ଼ ହେଲେ ତ ବଡ଼ ପାଠ ଆଉ ସେତେ ପଇସା ଦବାକୁ ପଡି଼ବ ନା। ଆଉ ସେଇଆ କିନ୍ତୁ,
ସଜର
ଜଣେ ରୋଜଗାର ହେଲେ ଆମେ ମାନେ ତିନି ଜଣ ବସିକି ମାନେ
ତ ସେଥିପାଇଁ ଯଦି ମାନେକର ହଁ ଯଦି ଚାକିରି ନ କରୁଛ ତାହେଲେ ସାଇଟ୍ ରେ କିଛି ବ୍ୟବସାୟ କୋଉ ବି ଜିନିଷ ତମେ ଛୋଟ ମୋଟ ମାନେ ଟେଲର ମାନେ ଶିଖିକିରି ଟେଲର ମେସିନ ଦେବ। କିଏ ବାହାରିଲା କି ବୁଣା ବୁଣି କରିବା ହବା ହେଲାଗି ହ୍ୟାଣ୍ଡ କ୍ରାଫ୍ଟ ଜିନିଷ ଯେମିତି ଆଜିକାଲି ସୁଭଦ୍ରା ଶକ୍ତି ମେଳାରେ ସମସ୍ତେ ଯ ଆଜିକାଲି ଟ୍ରେନିଂ ଦେଇ ଦେଖୁନ ଯୋଉ ଛୋଟ ଛୋଟ ଯୋଉ ହଁ ଏଗୁଡ଼ାକ ଗାଁ ମାନଙ୍କରେ ସବୁ କରୁଛନ୍ତି ଆଜିକାଲି। ସେଗୁଡାକୁ ନେଇକିରି ଯୋଉ ମେଳାରେ ନେଇକରି ପକଉଛନ୍ତି ସୁଭଦ୍ରା ମେଳା ହେଇଥିଲା ନା ଭୁବନେଶ୍ୱର
ହଁ ହଁ ହଁ ହଁ ନା ନା ମୁଁ ଜାଇନି।
ହଁ ବହୁତ ଭଲ ସେମାନେ ହଁ ଦେଖ ମିଶନ ଶକ୍ତି ହେଲା ସି ଆର ପି ଏଫ ଯୋଉ ଯୋଉ ମାନେ କରିଛନ୍ତି ଯୋଉ ଲେଡିଜ ମାନଙ୍କୁ ନବୀନ ପଟ୍ଟନାୟକ ଥିଲାବେଳେ ଯୋଉ ଗ୍ରୁପ ଯୋଉ ସେମାନେ ର ଏସ୍ ଏଚ୍ ଜି ଗ୍ରୁପ୍ ଯୋଉ ତ ସେମାନଙ୍କର କଣ କହିଲେ ସେମାନଙ୍କ ଦେଖି ଲେଡିଜ ମାନଙ୍କର ସ୍ପମିିନାଲ୍ ଯଦି ଆଜିକା ଡେଟେରେ ଆମେ ନିଜେ କିଛି କରି ନ ପାରିବା ତାହେଲେ ବି ସେଟା ଆମର ମୂର୍ଖାମୀ ହଁ ନା ନାଇ?
ହଁ ହଁ--ଅ।
କହିବା ପାଇଁ ଏତିକି ମାନେ ଅ ଛି ସୁବିଧା ଅଛି ଏତିକି ମାନେ ଆମ ମାନେ ପରି ତ ସେମିତି ହେଇଗଲାଣି ଯୋଉଟା କିି ସାଇଡ ରେ କିଏ ଗୋଟେ କରୁଚି ଦେଖିଲା ଆମେ ବି ତା ସହିତ ଯୋଡି଼ ହେଇକି ଯାଇକି କରୁଛନ୍ତି। ସେମିତି ଏଇ ଏଇ ପ୍ଲାଟଫର୍ମ ରେ ଯୋଡି଼ ହେଇକି ଆମେ ଗମେଣ୍ଟ ପାଇଁ। ଉଁ କିଛି ଗୋଟେ ଜିନିଷ କରୁଛନ୍ତି। ଏଇ ଜିନିଷ ଯଦି ଆମେ ନ ଜାଣିଥାନ୍ତେ ଆମେ ଆଜିକୁ ଆଜିକା ଡେଟ ରେ ଆମେ ସେମିତି ବସିଥାନ୍ତେ।
ହଁ ହଁ ଆପଣ ଏଇ ଆ ଆପଣ ଯୋଉ ଘରେ ବସିଥାନ୍ତେ ଆପଣଙ୍କ ଘରେ ଭୁବନେଶ୍ଵର ନ ଆସିଥାନ୍ତେ ଆଉ କିଛି କରିପାରିଥାନ୍ତେ? ଏବେ ଆସୁଛନ୍ତି ଭୁବନେଶ୍ବର। ଆସୁଛନ୍ତି ବୋଲିକି କିଛିଇ ପରୀକ୍ଷା ଦଉଛନ୍ତି କି ପଢ଼ୁଛନ୍ତି ଆଗ କିଛି କରିବେ।
ଉ ହୁଁ ଗାଁ ରେ ବି ସେଇ ଜିନିଷ ଅଛି କିନ୍ତୁ ଗୋଟେ ଜିନିଷ ଥାଏ ଉ କି ଗାଁ ରେ ଏଇସବୁ ନେ ଟ ୱର୍କ ଜିନିଷ ହେଲା ମାନେ ଏରିଆ ଟା ଏତିକି ଡେଭଲପ ହେଇନି ମାନେ ପର୍ଯ୍ୟନ୍ତ ଏତିକି ବିକଶିତ ହେଇନି ଯେତିକି ଏଇ ସହରାଞ୍ଚଳ ଟା ବିକଶିତ ହେଇଚି। ହଁ ନା ନାଇଁ ତାର ରୋଡ କୁ ଦେଖ ରାସ୍ତା ଦେଖ କିମ୍ବା ହଁ ତାର ଚାଲିଚଳଣି ମାନେ ବାହାର ଯୋଉ ଏଇ ବଜାର ଗୁଡ଼ାକ କ ସବୁ ଜିନିଷ ମାନେ ହେତିକି ବିକଷିତ ହଁ ନା ନାଇଁ?
ହଁ ହଁ।
ହଁ ଗାଁରେ ଗୋଟେ ଦିନ ଯଦି ବର୍ଷା ଘଡ଼ଘଡି଼ ମାରିଲା ମାନେ ଲାଇନ୍ ଗଲେ ତିନି ଦିନ ଆସୁନି ଲାଇନ। ଏଠି କହନ୍ତୁ ସେମତି କି ଗଲା ମାନେ ସାଙ୍ଗେ ସାଙ୍ଗେ ପଳେଇ ଆସୁଚି।
ହଁ ଭୁବନେଶ୍ୱର ସିଟି ଟା ନା ସେଠି ଲାଇନ ଟା ଯାଇପାରିବନି।
ହଁ କେତେ ଅସୁବିଧା ହେଇଯିବ ପାଣିର। ଅ ମାନେ ଚଳିବା ହିଁ ଅସୁବିଧା ହେଇଯିବ। ହୁଏତ ଗାଁରେ ଲୋକ ହଁ ଯୋଉ ଚାଷ କରିକି ପେଟ ପୋଷି ପାରିବ ଏତ୍କି ଦରକାର ନାହିଁ। ଉଁ ଯୋଗାଯୋଗ ହେଲା ଏତ୍କି ମାନେ ଏ ସବୁ ଜିନିଷ ଦରକାର ନାହିଁ। କିନ୍ତୁ ଫିର୍ ବି ଉଁ ଆ ମାନେ ଜଣେ ଚଳିପାରିବ ଆରାମ୍ ସେ ଆଗରୁ ତ ଲୋକ ଚଳୁଥିଲେ ନା ବିନା ଲାଇଟ ରେ ବିନା ଫ୍ୟାନ୍ ରେ ଚଳୁଥିଲେ ନା ନାଇଁ? ଏବେ ତ ଘରେ ଘରେ ଏ ଦି ଦିଟା ଏସି ହେଇଗଲାଣି।
ହଁ ହଁ ହଁ ଏବେ ବି ଆଗେ ବି ଗରମ ବି ଏତେ ହଉ ନଥିଲା। ଆଗେ ଏଇଭଳିଆ ଗରମ ହଉଥିଲା ଆମ ଛୋଟବେଳେ ଏଇଭଳିଆ ଗରମ ହଉନଥିଲା।
ଉଁ ଉଁହୁଁ ହଁ।
ଆ ଏବେ ଯୋଉ ଗରମ ହଉଚି ନା ମାନେ ଆଉ ମାନେ ସହି ହଉନି ଏତେ ଗରମ ସେଇଥିପାଇଁ ସ
ହୁଁ ହୁଁ।
ସମସ୍ତେ ଆଣି ଆଗେ କଣ ଷ୍ଟା ଉପର ଫ୍ୟାନ ରେ ସବୁ ଚଳି ଯାଉଥିଲ। କି ଆମର ଛୋଟ ଭଳିଆ ଛାତ ଉପରେ ଯାଇକି ଶୋଇପଡିୁଥିଲୁ। ପବନ ହଉଥିଲା ଛାତ ଉପରେ ଯାଇକି ଛାତ ଉପରେ।
ଆ ଆମ ଘର ଆମ ଘରେ ତ ମାନେ ନର୍ମାଲ କେବଳ ଏଇ ଯୋଉ ତଳ ମସିଣା ଟା ପ ଟିକିଏ ଦେଲେ ସୋଇ ହେଇଥିଲା। ଟିକିଏ ଥଣ୍ଡା ଥିଲା, ଏବେ ତ ଏସିି ନହେଲେ ଶୋଇ ହଉନି।
ହଁ ଲୋ। ଆଗେ ଥିଲା ଉପର ଛାତ ଉପରେ। ନା ନା ଶୋଇବା କି ଏବେ ହେଲାଣି ପୁଅ ଏବେ ଶୋଇ ପଇଲା ତା ଗୁଟେ ଆମର ଟିକେ ଜଲଦି ଖାଇବା ସରେଇ ଦଉଚୁ, ନ ସରେଇଲେ ଏ ପୁଅ ମୋର ଜମା ଶୋଇବନି। ଯଦି ନ ଶୋଇବ ଆଉ ସେ ନିଦ ସକାଳୁ ଭରିବନି ତାର ତାର ଟଟିଉସନ ଟା ଯିବ ଉଠ ଟିକେ ଛଅଟା ବେଳେ ଆଉ ସେଇଥିପାଇଁ ତାକୁ ମୁଁ ଜଲଦି ଦି ଆମେ ଖାଇଦଉଛୁ ସେଇ ବିଛଣା ଟିକେ ଆମେ ଯାଇ ଗଡି ପଡୁଛୁ ତା ସାଙ୍ଗରେ ଆଉ ସାର ଗୋଟେ ଏତେ ଭଲ ଯେ ସିଏ ଗଢିଲେ ମାନେ ତାର ସାଙ୍ଗେ ସାଙ୍ଗେ ନିଦ ଟା ହେଇଯିବ। ଆଉ ତା ପାଇଁ ଆମେ ଯେ ସରେଇ ଦଉଛୁ ଜଲଦି ଜଲଦି କାମ ଟା। କାଇହିଁ ଗଡୁଛୁ ଆମର ଏବେ ଶୋଉ ଶୋଉ ରାତି ବାରଟା ମୁଁ ଶୋଉ ଶୋଊ ରାତି ବାରଟା ମୋର ହେଇଯାଉଛି।
ଆଚ୍ଛା।
ଏଇଆ ଆଉ। ଆଉ ଆପଣ ଖାଇବେ ଡେରିରେ ନା?
। ହଁ ମୁଁ ଏବେ କ ସହିତ ସରିଗଲେ ଖାଇବି ଆଉ ଆପଣଙ୍କ ସହିତ କଥା ହେଇ ସାରିଲା ପରେ ଉଁ
ହଁ ହଁ ହଁ ହଁ ଆଉ। ଆଉ ମୁଁ ରଖୁଛି କଲ କରିବି ଆଉ। ହଁ ହଁ ଆଉ ବାଏ ରଖନ୍ତୁ।
ହଁ ହଁ।